ହଁ କୁହ। ମୁଁ କହିଲି କାଲି ବୁଝିଦବ ତଥାପି ଅଲ ଅଫ ଲାଇନ୍ କେତେ ପଡି ପଡିବ। ହଁ କାଲି ବୁଝିଦୋଉଚି।
ଆଉ ଏବେ କଣ କରୁଚ?
ହେଇ କଣ କରିବା କିରେ ଗାଧୁଆ ପାଧୁଆ କରିବା ଆଉ। ଆ ଏବେ ଆଇଲ ବୋଧେ ସାଇଟିରୁ ଆଉ। ହୁଁ ଆଇତ ଆଇଲେ ଆ ଦିଥର ନ ଗାଧେଇଲା ବେଳକୁ ଉଁ ହୁଁ ଭଲ ହୋଉ। ଗରମକୁ ଝାଳରେ କଣ କରୁଚ? କଣ ଖାଇଚ? ନାଇ ଖିଆ ହେଇଥିଲା ସପୁରି ଦିଇଟା ଆସିଥିଲା।
ହୁଁ।
ହୁଁ ଯାହା ଖାଇଥିଲି ଆଉ। ଆଉ ଖାଇନ ରାତି ଖାଇବା ଖାଇନ? ରୋଷେଇ ସାଙ୍ଗମାନେ କରୁଚନ୍ତି ନା କଣ? ହୁଁ ପିଲା ଅଛନ୍ତି ତ ଚାଲିଚି ଆଉ।
ଓହୋ।
ଆଉ ଘରେ ସବୁ ଭଲ?
ହଁ ସବୁ ଭଲ।
ଏଇ ପାଖରେ କିଏ ମୋବାଇଲ ଚଲୋଉଚି? ଉଁ ଉଁ। ମୁଁ କହିଲି ପାଖରେ କିଏ ମୋବାଇଲ ଚଲୋଉଚି ସାଉଣ୍ଡ ହୋଉ ନା ନାଇଁ ଗୋଟେ କଲ୍ ଆଉଚି ତ।
ହୁଁ।
ସେଇଥିପାଇଁ ସାଉଣ୍ଡ ହୋଉଥିବ।
ହୁଁ।
ତମର କେତେଟା ଟ୍ୟାକ୍ସ ଗଲାଣି?
ମୋର ହବ ପଚିଶ ଟା ଛବିଶ ଟା ଖଣ୍ଡେ।
ଓଃ କେତେଟା ଟ୍ୟାକ୍ସରେ ଆସୁଚି କି ଏଟା?
ସେ ଆସୁଚି ସାତ ଆଠଟାରେ ଆସୁଚି ଯାଇକି।
ହଁ। ନା ମ ମୁଁ ଏଇ ହେ ଜଷ୍ଟ ଆରମ୍ଭ କଲି।
ଓହୋ ହୁଁ ତାପରେ ଟାଇପିଙ୍ଗ ପୁଣି ଆସିବ।
ହୁଁ ହୁଁ। ଇଏ ଟୋଟାଲ କେତେଟା ଆସଛି ତମର? ମୋର ଏଇଟା ତିରିଶ ଟା ପା କଲ। ଟୋଟାଲ୍ ତିରିଶଟା କଲ ତିରିଶ ଟା କଲ୍ ହେଲେ ଛଅ ପଞ୍ଚା ତିରିଶ ମାନେ ଛଅଟା ଇଏ ଆଉ।
ହୁଁ।
କେତେ ଆଇଲାଣି?
କେତେ ଆଉ ମୁଁ ଦେଖିନି ଆଉ କାଇଁ।
ତଥାପି ମିନିମମ୍ କେତେ?
ଆସିଥିବ ଆଉ। ଛଅ ସାତଶହ ଆସିଥିବ।
ହଁ।
କ ଫ୍ୟାନ୍ ସ୍
ନାଇଁ ନାଇଁ ବାଣ ଫୁଟିଲା ତ ବାହାଘର ଗୋଟେ। ହଁ ଫ୍ୟାନ ସାଉଣ୍ଡ ତ ହଉଛି।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
ଏଇଟା କଣ ଏଇଟା କଣ କେମିତି ଏଇଟା ଇଏ ହେଉଛି ମାନେ ତୁମ ସହିତ ମୁଁ କଥା ହେଲେ ସେଇଟା ଡବଲ୍ ହେବନି ଟ୍ୟାକ୍ସଟା? ସେ ସିଙ୍ଗିଲ ରହିବ ନାଇଁ? ଓ ହୋ ତମେ ଯାହା କତିକି କଲ୍ କରିକି କରିବ ସେଇଟା ସିଙ୍ଗିଲ ରହିବ ଆଉ। ହୁଁ ସେଇଟା ତମ ଟାସ୍କ ବଢ଼ିବ ତମେ ତମ ଆଡ଼ୁ କଲ ଏଇଟା ତମ ଟାସ୍କ ବଢ଼ିବ ଏଇଟା ମୁଁ ମୋ ଆଡ଼ୁ କଲି ମୋ ଟାସ୍କ ବଢ଼ିବ।
ହୁଁ।
ହଉ ଚାଲୁ।
ଯିବା ଭାରି ନାହେଲେ ତମ ସାଇଡି କୁ ପ୍ଲସ୍ ଥ୍ରୀ ସରିଯାଉ।
ହଁ ଆସ। ତମର ସେଠି ପିଲା ମିଳିବେନି କଲର ପିଲା? ହଁ ମିସ୍ତ୍ରୀ ଫିସ୍ତ୍ରୀ ମିଳିବେ?
ପିଲା ଅଛନ୍ତି ଯେ ଯିବାକୁ କେଜାଣି ପଚାରେ।
ପଚାରିବ ବୁଝିବ ଟିକେ। କେତେ କଣ ହବ କିି? ମିସ୍ତ୍ରୀ କାମ ଦେଖିବେ ପଇସା ବୁଝିଲୁ ନା ନାହିଁ ଛଅଶହ ଛଅଶହ ପ ଚାଷ୍ ରେ ଏବେ ଚାଲିଛି।
ହୁଁ।
ମିସ୍ତ୍ରୀ ବି କାମ ଦେଖିକି ସାତଶହ ବି ହବ। ବୁଝିଲୁ ନା ନାଇଁ ମେନ୍ ହେଲା ମୋ ହୋଉ ଆମେ କାମ ନେଇ କରୁଛୁ ତମେ ଯଦି କାମ ଆମେ ଧରାଯାଉ ତମକୁ ସାତଶହ ଦେଉଛୁ ତମେ ଆଠଶହ ଟଙ୍କାରେ କାମ ଦେବ ନା ନାହିଁ? ଆଉ ନହେଲେ ତମକୁ ରଖିକି ଖାଇବା ପିଇବାକୁ ଦେଇକି ରଖିକି ଆଉ ଫେରେ ଯଦି ହବନି ରହିବା ଖାଇବା ପିଇବା ମାଗେଣା ଆଉ। ହୁଁ। ନାଇଁ ଇଏ ହେଲେ ପେମେଣ୍ଟ ହେଇଯାଏ ପୁରା। କ୍ଲିୟର୍ ହେଇଯାଏ। ଆଉ ଯୋଉ ଥରକୁ ଖାଇବ ଯଦି ହାତରୁ ଖାଇବ କିଛି ନାହିଁ ପଇସା ସେମିତିି ଦିଆ ହବ। ପଚାରିବା କେତେ ଅଛନ୍ତି। ହଁ ଆସନ୍ତୁ କିଛି ଅସୁବିଧା ନାଇଁ ବୁଝିଲ ନା ନାଇଁ? ଯାହା ହବ ବୁଲିବେ ବୁଲିକି ଯିବେ ଭଲ ଲାଗିଲା ଲାଗିଲା ନହେଲେ ତମେ ଯେତିକି ଦିନ କାମ କରିଥିବେ ବୁଝିଲେ ନା ତା ହିସାବ କରି ପଇସା ଦେଇଦବ ପଇସା ବୁଡ଼ିବନି।
ଓହୋ।
ପିଲା ଛଣ୍ଡେରେ।
ପିଲା ଛଣ୍ଡେରେ ବୁଝିକି କହିବ। କହିବ ଯଦି ଗୋଟେ ଟିମ୍ ନହେଲେ ଆସ ହୁଁ କହିବା ଆଉ ଦି ତିନି ଜଣ ଖଣ୍ଡେ ଆସିବେ ଚାରି ଜଣ ଖଣ୍ଡେ ଆସନ୍ତୁ। କାମ ଆଭେଲେବୁଲ ଅଛି ହୁଁ ବୁଝିଲ ନା। ଭୁବନେଶ୍ବର କାମ ଆଭେଲେବୁଲ। ତାଙ୍କର ରହିି କାମ କରିବେ ଆଉ ସବୁ ଜିନିଷ ପତ୍ର ଦେଇଦବ ଭାଣ୍ଡି ଫାଣ୍ଡି ଗ୍ୟାସ୍ ଫ୍ୟାସ୍। ଆଉ ତାଙ୍କର ରହିଲେ କାମ କଲେ ଆଉ। କା କଁଲ ଗାଁ ରେ ପସନ୍ଦ। କହିଦବା ନହେଲେ ଆଉ ହୁଁ ଗାଁ ରେ ବସିବା ଅପେକ୍ଷା ଆଉ ଏଠି କାମ କରନ୍ତୁ ଆଉ ଭୁବେଶ୍ୱରରେ ଏଇଠୁ କେତେ କି ଶହେ କିଲୋମିଟର ଆମ ଘରେ ବି ଶହେ କିଲୋମିଟର ହଉଛି ସାଡୁ।
ହୁଁ।
ହୁଁ କୋଠୁ ବାଇକ୍ ନା କଣ ଘରୁକୁ ତ?
ହଁ।
ଘରୁକୁ ଏ ସବୁବେଳେ ତ ଯାଉନୁ ଏଇ କାମ ପଇଲେ ପଳଉ ଆଉ ଗାଡିରେ ଆଉ। ବାଇକ୍ ନେଇ ପଳଉ ସ୍କୁଟି ଅଛି ସ୍କୁଟି ନେଇକି ପଳଉ।
ହୁଁ।
ଯିବା ପାଇଁ କିଛି ଅସୁବିଧା ନାହିଁ ଡାଇରେକ୍ଟେ ଏଇଠୁ ବସ ଆଁ?
ମୁଁ କହିଲି ସେ ଡିଜାଇନ କୁ
ମୁଁ କହିଲି ସେ ଡିଜାଇନ୍ କୁ ସୁ ଯଉ ଫୁଲ ଫୁଲ ଡାଳି ଡାଳି ଏରା ସବୁ ହଁ ଯେ ଡିଜାଇନିଂ କାମ ଅଛି ନର୍ମାଲ ବି କାମ ଅଛି ରୟାଲ୍ ପ୍ଲେ କାମ ଅଛି।
ହୁଁ। ଅ ତମର ଏପଟ ଆମର ଜଣେ ଯାଇଥିଲା
ତ ଆମର ଜଣେ ଯାଇଥିଲା କଉପଟେ ହୁଁ ସେପଟ ଆସି ନିବୁଡା ଏପଟ ହଁ।
ବେର୍ଲାପ
ପିଲାପଜ ମନ୍ଦିର ପିଲାପଜ ହଁ।
ସେପଟୁ ଯାଇଥିଲା ଏବେ ଆସଛନ୍ତି ଗାଁକୁ
ଆସିଛନ୍ତି ଗାଁ କୁ କୋଉଠି କହିଲେ ଗ୍ୟାକ।
ଏଇ ଜିଗିନି ଗଡା।
ଜିଗିନି ଗଡା ହଁ।
ତାଙ୍କ ନାଟା
ତାଙ୍କ ନାଁ ଟା ମନେ ପଢୁନି କି ସେ ସେଜାଇଥିଲେ କିନ୍ତୁ ହଁ।
ଚିହ୍ନି ଥିବତ କଣ?
ଉଁ ନାଁ ଯାଣିନି।
ତମେ ବେର୍ଲାଡେ ନାହିଁ କି?
ବିର୍ଲାରେ ଅଛି ଯେ କେତେରେ ଅଛନ୍ତି ଲୋକ।
ଓହୋ।
ବୁଝିଲ ନାହିଁ ବିଲାରେ ମୋ ସାଙ୍ଗ ଗୋଟେ ମ୍ୟାନେଜମେଣ୍ଟ କରିୁଛି।
ହୁଁ।
ବୁଝିଲନା ବିିଲା ଅପୋଜତ ନାବି ବିଲା ଅ ବିଲା ଇଏ ଯୋଉ ଇଏ ପୁଟି ନାଇଁ ନାଇଁ ଅପଜ। ବିଲା ଅପଜ ନାହଁ ସେ ବିଲା ପୁଟିରେ ଅଛି ବିଲା ଯ ଟିକେ ତାର ପ୍ରାଇମର କଲର
ହୁଁ।
ସିଏ ତାର ବୁଝାବୁଝି କରିୁଛି।
ଉ ହୁଁ
ବୁଝିଲେନା ଆମର ଚାଲିଛି କଲର କଣ୍ଟାଟ୍ରିଙ୍ଗ ଚାଲିଛି ଆଉ
ଓହୋ ଆଣୁଛ ହେରି ଡାଇରେକ୍ଟ ଆଉ
ହୁଁ ଆମର କାମ ହେଲା ଡାଇରେକ୍ଟ ସେଇଠୁ ନେଇ ଆସିବୁ ଏଠୁ ଏଇଠି ଦୋକାନୀ ରେଟ୍ ରେ କାହିଁ ଆଣିବୁ?
ବୁଝିଲେନା ତ ଡାରେକ୍ଟ ପଚାଶ ବସ୍ତା ଶହେ ବସ୍ତା ଆଇଁଲେ ତାଙ୍କର ଏଇ ରେଟ୍ ରେ ଦେବେ।
କାମ ରଖୁଚ଼ ତମେ ଆଉ ପିଲା ପିଲାକୁ ଲଗେଇ ଆଉ
ହୁଁ
କଣ୍ଟ୍ରାକ୍ଟ୍ରି ଆଉ କଣ?
ଆଜ୍ଞା।
ତମ ପିଲାପରି।
ୱାଟର ପୃଫିଙ୍ଗ୍ ସବୁ ହେଉଛି କାମ
କଲର ୱାଟର ପ୍ରୁଫିଙ୍ଗ୍। ସବୁ ହଉଛି। କଲର୍ ୱାଟର ପ୍ରୁଫିଙ୍ଗ ସବୁ ହେଉଛି।
ଏଇ ସାତ ଛଅ ଜଣ ଅଛନ୍ତି ତାଙ୍କୁ ପଚାରେ ମୁଁ
ପଚାର ପଚାର ଆସନ୍ତୁ କାମ କରିବି କିଛି ଅସୁବିଧା ନାହିଁ ବୁଝିଲ ନା ନାହିଁ। ତମ ଯଦି ବ ବ କାମ ପସନ୍ଦ ହେଲା କରିବେ ନହେଲେ ଯେତିକି ଦିନ କରିଥିବେ କାମ, ପେମେଣ୍ଟ ନେଇ ପଳାଇବେ ଟଙ୍କାଟା ରହିବନି। ନାଇଁ ନାଇଁ ସେତିକି ବିଶ୍ୱାସ ରଖ କଁ ପିଲା ବିଶ୍ଵାସ କରିବନି ଏଁ ଏ ଏ ମାନେ ଯାଉଛନ୍ତି ଅଲଗା କଣ୍ଟ୍ରି ରେ ରତିକି ଯାଉଛନ୍ତି ସିଏ ପଇସା ଦେଉନି ଆମର ପିଲା କଥା କହୁଛି। ଆମର ଯୋଉ ମଝିରେ ମଝିରେ ପିଲା ପଳାଉଛନ୍ତି ତ ସିଏ କହିବେ ହଁ ରାଗିକିି ନୁହଁ
ଆଉ
ଯାଇଥିବେ ଘରକୁ ଯାଇଥେବେ ସେ କିଏ ପାଞ୍ଚ ଟଙ୍କା ଅଧିକ ଦଶ ଟଙ୍କା ଅଧିକ ଦେଇଥବ ତାକ ତିକି ପଳେଇବେ।
ଓହୋ
ପଛରେ ଜାଣିଲା ବେଳକୁ ଆସି କହିବେ ସେ ମାଲିକଟା ପଇସା ଦେଲାନି ହଜାର ଟଙ୍କା ଦେଲା ପଳେଇଲା ଆଉ ଫୋନ୍ ଉଠାଉନି।
ଓହୋ।
ଏଠି ଆଉ ଯୋଉ ପିଲା ଥିବେ କହିଲେ ଯା ଯା ଯା ସେଇଠିକି ଯା ସେଇଠି ଇଏ କରିବ। ଉଁ ପିଲାଙ୍କ ପଇସା ଖାଇକି ତମେ ଶାନ୍ତିରେ ରହିପାରିବ?
ହୁଁ।
କାଇଁ ସିଏ ଖଟୁଛନ୍ତି ସିଏ ଖଟିଲେ ଆମକୁ ପଇସା ମିଳିବ। ହୁଁ। ହୁଁ ସିଏ ଖଟିି ଖାଟିକି ଇଏ କରିବେ ତମେ ହଁ କାମ ଦଉଛ ଇଏ କରୁଛ ତାଙ୍କ ପଇସା କାହିଁକି ତମେ ରଖିବ? ଆଉ ଟଙ୍କାଟା ବରଂ ଅଧିକ ଦବ ଠିକ ଅଛି।
ଦବ ଯେ ଫୋନ ଟା ଉଠିବନି ବି କହିଦବ ଅସୁବିଧା ଅଛି।
ହଁ ନଦେଲେ କହିଦବ ଡାଇରେକ୍ଟ କହିଦବ ନା ଭାଇ ଆଜି ପେମେଣ୍ଟ ହେଲାନି ଆଉ କାଲିକି ମୁଁ ଦେଇଦଉଛି। ଫୋନ୍ ଟା ନଉଠେଇଲେ କେମିତି ହେବ। ହଁ ନା ପଇସା ଆମର ଏଠି କଣ ବାର ମାସେ ତେର ପରବ। ହେଇ ରଜକୁ ଗଲେ ସମିସ୍ତିଙ୍କର କ୍ଲିୟର ହେଲା। ବୁହ ନା ନାହିଁ। ହେଇ ଗଣେଶ ପୁଯା ହଁ। ଯିଏ ଯୀବ ଛୁଆ ପିଲା ତାଙ୍କର ଅଛନ୍ତି ଭାଇ ଘର ଅଛନ୍ତି ଅନେଇଥିବେ। ହୁଁ
ହୁଁ ପୁଣି ଏବେ ରଜ ଆଇଲା ଏବେ ରଜକୁ ଢେର ଯାଇଥିବ। ଭାର ଫାର ଯାହା ଝିଅ ଥିବ।
ରଜ ସବୁ ସମସ୍ତେ ଗଲେ। ସମସ୍ତେ ଗଲେ ସମସ୍ତ ଙ୍କପଇସା କ୍ଲିୟର। ପଇସା ରଖିଲେ ଟେନସନ୍ ନା। ଆମକୁ ଟେନସନ୍। ଓଭରଲୋଡ଼୍ ଟା ଭଲ ନୁହ।
ହୁଁ।
ଯେତିକି ହେଲା ଭାଇ ସେତିକି, ତାଙ୍କ ପଇସା କ୍ଲିୟର କର। ସେ ପେମେଣ୍ଟ ଯେତେ ଆଉଛି ଆସୁ।
ହଁ ଦେଖିବା ଅଛନ୍ତି ଛ ସତ ଜଣ ପଚାରିକି କହିବି ଆଉ।
ପଚାରେ କିଛି ନାହିଁ। ଆସିବେ କାମ କରିବେ ଯିବେ କିଛି ଅସୁବିଧା ନାହିଁ। ନୟାଗଡ଼ ତ ଏଇଠି ଆଉ କଣ ହଉ ରଖୁଛି। ହଉ ହଉ।